ହ୍ୟାଲୋ।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ।
କେମିତି ଶୁଭ ସନ୍ଧ୍ୟା ଭାଇ କେମିତି ଭଲ ଅଛନ୍ତି ଭାଇ?
ହଁ ଭାଇ ମୁଁ ଭଲ ଅଛି ତମେ?
ହଁ ଭାଇ ସେମିତିକା ଭଲ ଆମେ ବି ଆଉ। କଣ କରୁଥିଲେ?
କିଛି ନାଇଁ ଭାଇ ସନ୍ଧ୍ୟାକାଳୀନ ଦୃଶ୍ୟର ଆନନ୍ଦ ନେଉଥିଲି ଆଉ କଣ, ମୁଁ ନାଇଁ ଏବେ ଭାଇ ତିନିଟାରୁ ତ ଆମ ପଟେ ପ୍ରବଳ ବର୍ଷା ହେଲା ତିନିଟାରୁ ପାଞ୍ଚଟା ଯାଏ ବର୍ଷା ହେଲା ବର୍ଷ୍ ଆ-ଆ ଘଡଘଡି ବିଜୁଳି ହେଲା ନା କୁଆଡେ ତ ବାହାରି ହେଲା ନା ଏବେ ଟିକେ ବର୍ଷା ଛାଡିଛି ପାଗଟା ଥଣ୍ଡା ଲାଗୁଛିନା ଜାଣିଛୁ ଦିନ ସାରା ତ କେମିତି ଗୁଳୁଗୁଳିଆ ପାଗ ହଉଛି କେତେବେଳେ କେମିତି ଗରମ ହଉଛି ଟିକେ ବର୍ଷା ହେଲେ କଣ କି ମାଟିଟା ଥଣ୍ଡା ହେଲେ ପାଗଟା ବି ଥଣ୍ଡା ଲାଗୁଛି।
ପାଗଟା ବି ଥଣ୍ଡା ଲାଗୁଛି, ହୁଁ। ଏପଟେ ତ ଭାଇ କିଛି ନାହିଁ ଏମତି ବର୍ଷାଫର୍ଷା ଆଜି କିଛି ନାହିଁ ପ୍ରବଳ ଗରମ ହଉଛି ଦିନବେଲା ସକାଳଠାରୁ। ବହୁତ୍
ଆଛା ନାଇଁ, ଆମ ପଟେ କାଲି ବି ଭାଇ ବର୍ଷା ହେଇଥିଲା ରାତିରେ ବି କାଲି ଘଣ୍ଟେ ନା ଦିଟା ବେଳେ ବର୍ଷା ହେ ହେଲା। ଆଉ ବର୍ଷା ହେଇ ଆସିଲାଣି ପ୍ରାୟ ଗାଁ ଗହଳି ତମେ କଣ ସହରରେ ନା ଗାଁରେ ରହୁଛ?
ନାଇଁ ନାଇଁ ଗାଁ ଗହଳି ଏକା
ହଁ ହୁଁ ହୁଁ, ନାଇଁ ଗାଁଆ ଗହଳିରେ ହେଇଯିବ ଭାଇ ଧୀରେ ଧୀରେ ହେଇଯିବ। ବର୍ଷା ହେଲେ ମାନେ ପାଗଟା ସେଟା ନିର୍ଭର ଆମେ ସବୁ ସବୁ ମାନେ ସବୁ ଯେତିକି ଆମର ଋ ସବୁ ଋତୁକୁ ଅନୁଭବ କରିବା ଦରକାର ଆଉ ସବୁ ଋତୁକୁ ଉପଭୋଗ ବି କରିବା ଦରକାର। ମାନେ ନାଇଁ ଯେ ନାଇଁ ଖରା ହଉଛି ବୋଲି ଆମେ ବିରକ୍ତ ହବା କି ବର୍ଷା ହଉଛି କୁଆଡେ ଯାଇ ହଉନି ଆମେ ଭାଇ ଭାବୁଛୁ ଯେ ବର୍ଷା ହଉଛି ଆମେ ମାନେ ଯେକୌଣସି ବି ଆମେ ଆସ୍ପିରିଏଣ୍ଟ୍ ହଉ ପାଠ ପଢ଼ା ହଉ କି ସ୍କୁଲ୍ ଯାଉ କିଏ କେଉଠି ଚାକିରି କଲେ ଆମେ ଭାବୁଛୁ ବର୍ଷା ହେଲା ଆଉ ଯାଇପାରିବାନି ଏ ସିଏ ବୋଲି ଆମେମାନେ ଦୁଃଖ କରୁଛୁ କିନ୍ତୁ ଭାଇ ଗୋଟେ ଚାଷୀ ପାଇଁ ଭାଇ ବର୍ଷା ଗୋଟେ ମାନେ ଭଗବାନଙ୍କର ଗୋଟେ ବରଦାନ ଭଳିଆ ସେଟା, ସିଏ ମାନେସ୍ ମାନେସ୍ ସବୁବେଳେ ଜଗିକି ଥିବ ଯେ କେତେବେଳେ ବର୍ଷା ହବ ମୋତେ ସେଇଟା ତ କୁହନ୍ତି ନାଇଁ ଚାଷୀକୁ ମାନେ ବର୍ ବର୍ଷା ହିଁ ସବୁବେଳେ ଦରକାର କାହିଁକିନା ବର୍ଷା ପାଣି ହେଲେ ହିଁ ଭାଇ ତାଙ୍କ ଚାଷ ହ ମାନେ ସେ ସେପଟେ ବହୁତ ବରଗଡ଼ ସେପଟେ ତ ଭାଇ ମାନେ ମହାନଦୀ ପାଣି ପ୍ର ସବୁ ପରିମାଣରେ ଅଛି ଜଳସେଚନ ସୁବିଧା ଅଛି ସେମାନେ କିନ୍ତୁ ଅଲଗା ଗାଁ ଗହଳିରେ ଆମର ଏପଟେ ତ ଭାଇ ନଦୀର ସେମିତି କିଛି ସୁବିଧା ନାହିଁ ନା ମାନେ ଯେତିକି ବି ଚାଷ କରୁ ସବୁ କଣ କି ବର୍ଷା ପାଣି
ବର୍ଷ୍ ଏବେ ତ ଭାଇ ବହୁତ ମରୁଡି ଏ, ଏ ବର୍ଷଟା ବହୁତ ମରୁଡି।
ହଁ ସେଟା ତ ଖରା ବି ଭାଇ ସେଟା ସେଟା ଭାଇ ମଣିଷ ହିଁ ସେଥିପାଇଁ ଦାୟୀ ମାନେ ଆଗରୁ ଦେଖ ବର୍ଷା ଯେତ୍ ଉଁ କଥାରେ ନାଇଁ କି ମାନେ ଆମର ଛଅଟି ଋତୁ ଅଛି ବାର ମାସରେ। ଦି-ଦି-ଦି-ଦି-ଦିଥର ହେଇଗଲେ ଛଟା ହେଇଯାଉଛି କିନ୍ତୁ ଏବେ କି ସଠିକ ସମୟରେ ବର୍ଷା ହଉନି। ଖରା ଯେତିକି ହବା କଥା ତାଠୁ ଅଧିକା ଖରା ହଉଛି ଯୋଉ ସ ବର୍ଷା ହେବା କଥା ବର୍ଷା ହଉନାହିଁ। ସେ ହଉଛି ଭାଇ ଆମର ଦେଖୁଥିବ ଆମେ ଯାହା ବୃକ୍ଷ ରୋପଣ କରିବା ଓଲଟା ଆମେ ଗଛ କାଟୁଚେ। ଯାହା ଦ୍ଵାରା କଣ ହଉ କି ଯୋଉ ସମୟରେ ବର୍ଷା ହେବା କଥା ସେ ସମୟରେ ବର୍ଷ୍ ହଉନି ତାପରେ ଗଛ ଗଛ ଥିଲେ ଆମର ମୁଖ୍ୟ ହଉଛି ଆମର ଅମ୍ଳଜାନ ମିଳିବ। ମଣିଷ ସେ ସବୁ ନ ଭାବିକି ନିଜର ଆବଶ୍ୟକତା ପୂରଣ କରିବା ପାଇଁ କି ଜମି ପାଇଁ ଯାହା ପାଇଁ ହେଲେ ବି ଗଛଟା ଥିଲେ କି କାଟି ଦିଅନ୍ତି
ହୁଁ ଭାଇ ଏବେ ତ ବହୁତ ଗଛ ପତ୍ର ବି କାଟା ହେଇଯାଉଚି। ସେଇଡେ ଘର ହେଇଯାଉଚି ଚାଷ ଜମି ବି ବହୁତ ନାହିଁ ଏବେ ବି।
ନାଇଁ ନାଇଁ ଚାଷ ଦମ ମାନେ ମୁଁ ଯେତେବେଳେ ଛୋଟ ଥିଲି। ଆମ ଜେଜେବାପା ମାନେ ସମସ୍ତେ ଏତେ ଚାଷ କରନ୍ତି ସେ ଜମିରେ ଏବେ କଣ କି ସେଟା ଟାଙ୍ଗରା ହେକି ଜମିଟା ପଡିଯାଇଚି ସେଇଟା କାଳକ୍ରମ ଅନୁସାରେ ଯେତ ଜମିରେ ଆଗରୁ ଚାଷ ହୋଉଥିଲା ଆମେ ଦେଖିଥିଲୁ ଛୋଟବେଳେ ଧାନ ଏବଂ
ଆଉ ଭାଇ ଦେଖିବାକୁ ଗଲେ ଭବିଷ୍ୟତରେ ଆମକୁ ଖାଇବା ପାଇଁ ବି ମୁଠି କିଛି ମିଳିବନନି
ହଁ ବା ସେମତି ତ ହବ ଭବିଷ୍ୟତରେ ମାନେ ଆମର ନେକ୍ସଟ ଯଦି ଆମେ ଆଗକୁ ଶହେ ବର୍ଷ ପାଖପାଖି ଯଦି ଚିନ୍ତା କରଦବା ତାହେଲେ ହଁ ଆଗାମୀ ପିଢି ଦିଇ ତିିଟାିଢି ଆମ ପିଢିରେ ଭାଇ ଯେଟିକ ମିଳୁଚି ଆମ ଆମେ ଯଦି ଏବେଠୁ ସତର୍କ ନହବା ତାହେଲେ ଆମର ଆଗାମୀ ଦିଇ ତିନିଟା ପିଢି ମମାନେ ସେମାନେଙ୍କୁ ବହୁତ ମାନେ ଅସୁବିଧାର ସମ୍ମୁଖୀନ ହବ ସେମାନଙ୍କଙ୍କୁ ପାଣିର ଅଭାବ ପଡିବ ଅମ୍ଳଜାନ ଅଭାବ ପଡିବ ସମୟ ଅନୁସାରେ ବର୍ଷା ହବନି ପ୍ରଚୁର ମାତ୍ରାରେ ଖରା ହବ ତୁର ଗରମ ହବ ଗଛ ପତ୍ରର ଅଭାବ ଦେଖ ତାପରେ ପ୍ରାକୃତିକ ଜିନ ସୁଦୀପ୍ତି ମିଲେ ହୁଁ। ଉତ୍ପନ୍ନ ହୋଉଚି ସବୁ ସମସ୍ୟା ଗୁଡାକ ସେଟାକୁ ଯି ଦି ଭାଇ ଆମେ ଆଗାମୀ ଆମ ପରିବେଶ ହିଁ ହୋଉଚି ଆମ ପାଇଁ ମୁ ପ୍ରାକୃତିକ ପରିବେଶକୁ ହିଁ ଯଦି ଆମେ ବଜାଇ ରଖିବା ବଞ୍ଚେଇକି ରଖିବା। ଖଆ ତାହେଲେ ଆଗାମୀ ଭବିଷ୍ୟତ ଗଣ ପୁରା ଜୀ ଜୀବନ ସାରା ଆମେ ଖୁସି ରହିପାରବା ମୁଖ୍ୟତଃ ହୋଉଚି ଆମେ ବୃକ୍ଷରୋପଣ କରିବା ଗଛ ଲଗେଇବା ଗଛ ଲଗେଇବା ଦ୍ଵାରା କଣ ହୁଏ ଖାଲି ଗଛ ଲଗେଇବା ତା ଅର୍ଥ ନୁହେଁ ଯେ ଆମେ ଗଛରୁ ଖାଲି ଫଳ ପାଇବା ଗଛ ଆମକୁ ଭାଇ ଉଷ ତ ଆମେ କମ ନାହି ମାନେ ଆେ ବଚଛୁ କଣ ପାଇଁ କହିଲୁ ଦେଖିବାକୁଲେ ଗଛ ପାଇଁ ହଁ ଆମେ ବଞ୍ଚିଛେ ଯଦି ଗଛ ନଥାନ୍ତା ତାହେଲେ ଆମେ ମରିଯାଆନ୍ତି ସେତିକି ଭାବିକି ଭାଇ ଆମେ ଘର ଚାରିପଟେ ଛୋଟ ଛୋଟ ହୋଉ ବଡ ହୋଉ ଯେକୌଣସି ବି ଗଛ ଗୋଟେ ଲଗେଇବା ଯୋଉଠି ଖାଲି ସ୍ଥାନ ଥିବ ସେଠି ଗଛବା ଗଛ ଲଗେଇବା ଯାହା ଦ୍ଵାରା କଣ କି ମାନେ ଗଛ ଲଗେଇଲେ ଆମକୁ ଅମ୍ଳଜାନ ମିଳିବ ଛ ଠିକ ସମୟରେ ବର୍ଷା ହବ ଖରାଳ ଏବେ ଦେଖନ୍ତୁ ଭାଇ ସହର ମାନଙ୍କର ଯୋଉ ଘର ଥିବ ଦେଖୁଥିବ ମାନେ କାନ୍ଥରେ ସୂର୍ଯ୍ୟ କିରଣ ଟା ପଡିକି ଏତେ ତାତି ଯାଇଥିବୁ ସେମାନେ ବିନା ଆସୟ କହିପାରିବନ କିନ୍ତୁ ଗାଉଁଳି ଘର ଗୋଟେ ଦେଖ ପାଖରେ ଗଛଟ ଥିବ ତମେ ସେଇଠି ଯଦି ଘର ଭିତରକୁ ଗଲ କି ଗଛ ଛାଇକୂଳେ ଏତେ ଶାନ୍ତି ଏତି ଲାଗ ସେଠପାଇ ବହୁତ ଶାନ୍ତି ଲାଗିବ ସେଟା ସେଟା ପାଇଁ ଖୁସି ଲାଇ ହୁଁ ଏବେ ସେଟା ସେମାନେ ଖାଲି ପଙ୍ଖାର ବ୍ୟବହାର ଏସିି କୁଲର ଏଇଗୁଡାକ ସବୁ ବ୍ୟବହାର କରନ୍ତି। କିନ୍ତୁ ପ୍ରାକୃତିକ ମାନେ ଶୀତଳତାର ଆନନ୍ଦ ସେମାନେ କଣ ଜାଣିପାରନ୍ତି ନାହିଁ। କିନ୍ତୁ ଆମେ ଗା ଗହଳି ଲୋକ କଣ କି ଆମର ଯଦି ଗରମ ଲାଗିଲେ ତାହେଲେ ଆମ ଗଛ ତଳ ଗଛ ଆମେ ନିର୍ଭର କର ଯଉ ଆଉ ଗଛ ତଳକୁ ଗଲେ ଭାଇ ପ୍ରାକୃତିକ ପବନ ଯୋଉ ଲାଗେ ସେଇଟା ଯୋଉ ଦେହର ସ୍ପର୍ଶରେ ରୁହେ ମାନେ ବହୁତ ଶାନ୍ତି ଅନୁଭବ ହୁ ସେଇଟା ଆଜି ବି ଭାଇ ଆମେ ମାନେ ଖ ମାସ ଯ ହେଲା ବାହାରେ ହିଁ ଆମେ ଶୋଇଛୁ ମଶାର ଟା ଆଣିକି ପଟଟା ପକି ସବୁ କ ବହୁତେ ଆନନ୍ଦ ଲାଗେ ସେଟା। ମୋର ପରିବେଶ ସୁରକ୍ଷା ଭାଇ ହଁ ଛୁଟି ଆଜି ତ ଛୁଟି ଅଛି ଭାଇ।
କେମିତି କଣ କଟିଲା ଦିନଟା ଟିକିଏ କୁହନ୍ତୁ ଭାଇ?
କେମିତି କଣ ଭାଇ ସକାଳୁ ମୁଁ ମୁଁ ଉଠଥିଲି ତାପରେ ନାଇଁ ବୁଲାବୁଲି ନାଇଁ ଭାଇ। ବୁଲାବୁଲି ବର୍ଷା ତ ଆମର ସେମିତି କିଛି ବୁଲାବୁଲି ମାନେ କଣ ଭାଇ ଆମେ ଗାଁରେ ରହିଲେ ଅଧିକ ଜାଣିଥିବ ବଣ ଭୋଜି କରନ୍ତି ଯୋଉଟା ହେଲା ଆମେ ସାଙ୍ଗସାଥି ସବୁ କଥା ହେଇଯାଉ ତାପରେ ମାନେ ଆମର ସେମତି କିଛି ଆଗରୁ ଆମେ ଭାବିନ ନଥିବା ଯେ ନାଇଁ ରବାର ଆସୁଛି ଭୋଜି କର ସେମ ଆମେ ହଠାତ ହଠାତ୍ ଯଦି ଇଛା ଦ ହେଲା ମୁ ଫୋନ କରିଦେଇକି ଚାଲ ଆଜି ଯିବା ଭୋଜି ପୁରା ମାନେ ମାନେ ଆମେ ସକାଳୁ ଉଠି ପଡୁ ପୁରା ଆମର ଯେତିକି ସାମଗ୍ରୀ ଭୋଜିିପାଇଁ ଦରକାର ଧରିକି ଯାଇକି ଭୋଜି କରିଦଉ ଖାଇଦକି ପଳେଇ ଆସିବୁ କିନ୍ତୁ ଆଜି ବର୍ଷା ହେଲା ସକାଳୁ ବି ମାନେ ଘଣ୍ଟାଟେ ପାଖାପାଖି ଝିପି ଝିପି ହିଁ ବର୍ଷା ହେଲା ଜୋରସେ ହେଇନି ସେଥିପାଇଁ ଭାଇ ଆଜି କିଛି ବୁଲାବୁଲି ପ୍ରୋଗ୍ରାମ ବି ନାହିଁ କିଛି ନାଇଁ ଘରେ ହିଁ ଆଜି ଅଛି ଆଉ କ୍ଲାସ ବି ଯାଇଥିଲି କ୍ଲାସ ତ ଆସିଲି ଏଗାରଟା ବେଳେ ଯାଇଥିଲି ଆଉ ଚାରିଟା ରେ କ୍ଲାସରୁ ଆସିଲି। ହୁଁ ବୁଲାବୁଲି ଆଉ ସେ ଏମତି କିଛି ନାହିଁ। କିନ୍ତୁ ବେଳେ ବେଳେ ଭାଇ ବୁଲାବୁଲି କରିବା ଦରକାର?
ହଁ ସେ ତ ନିହାତି ଦରକାର।
ଯାହା ଦ୍ଵାରା କଣକି ଦେହ ବି ଫୁର୍ତ୍ତି ହୁଏ ନା। ହଁ ତମେ ତମେ କଣ ବୁଲାବୁଲି କୁଆଡେ ଯାଇଥିଲକି ହଁ ଭାଇ ଖେଳା ହଁ ନାଇଁ ହଁ ଆମେ ସବୁବେଳେ ସବୁବେଳେ ମାନେ
ଆରେ ତ କିଏ
ହୁଁ ହୁଁ। ହାଲୋ? ହଁ ଭାଇ କୁହ। ହୁଁ ହାଲୋ।
ଆବାଜ ଟିକେ ସୁଭୁନି ଭାଇ ଭଲସେ।
ଏବେ ଶୁଭାଗଲା କି?
କ୍ରିକେଟ୍ ଖେଳନ୍ତି ଆପଣ?
ହଁ ଭାଇ ଆମର ତ ସେଟା ତ ମାନେ ମୁଖ୍ୟ ଖେଳ ଦେଖ ଦେଖିବାକୁ ଗଲେ ଆମ ପାଇଁ ଆମେ ସବୁବେଳେ ଭାଇ ମାନେ ଯେତେବେଳେ ବି ଆମେ ମୁଁ କ୍ଲାସ ଯାଇନଥିବି କହିଲେ ଯଦି ପାଗ ଠିକ୍ଥିବ ଆମେ ତ ଭାଇ ଛ ଛୋଟ ବେଳୁହିଁ ମାନେ କ୍ରିକେଟ ଖେଳି ଛୋଟ ବେଳେ ବିଭିନ୍ନ ପ୍ରକାର ଖେଳ ବି ଆମେ ଖେଳୁ ସେ କାଚିକୁଣ୍ଡି ଖେଳ ଆରମ୍ଭ କରିକି ବିଲ ବାଡି ଜାଣିଥିବେ ବାଟି ଖେଳ ତାପରେ ହୁଁ ଆହୁରି ଲୋକାଲ କି ଏମିତି ଯୋଉ ଖେଳନ୍ତି ସବୁ ପ୍ରକାର ଖେଳ କେତେଟା ଭାଇ ଆମେ ଛୋଟବେଳୁ ହିଁ ବହୁତ ମାନେ ସ୍କୁଲରୁୁ କେତେବେଳେ ଆସିକି ଘରେ ଗାଧା ଫାଦା କରି ଘ ତା ଦିହଟା ଖରାପ ହେଇଗଲା ଆମେ କ୍ରିକେଟ୍ ଖେଳିବା ପାଇଁସ ପଳେଇବୁ।
ଏବେ ତ ଭାଇ କିଛି କରିହଉନି ସେମତି ମାନେ ଏବେ ବହୁତ ଭାବିବାକୁ ପଡ଼ୁଛି ମାନେ ଛୋଟ ପିଲାମାନେ
ସେଟା ଦେଖିକି ଭୁଲିବାକୁୁ ପଡ଼ୁଚି କାଇଁ ସେତେବେଳେ ଭାଇ ଆମେ କଣ କି? ମାନେ ଦେଖ ଛୋଟ ଥିଲୁ ନା ସେତେବେଳେ ଆମ ଉପରେ କେବଳ ଗୋଟେ କାମ ଥିଲା ଯେ ପାଠ ପଢିବା ଆଉ ଖେଳ ବୁଲ କରିକି ମଜାମସ୍ତି କର କିନ୍ତୁ ସମା ବୟସ ବଢିବା ସହିତ କଣ କି ଭାବିବାକୁ ପଡୁଛି ଯେ ନାଇଁ ବାପା ମାଆ ଆଉ କେତେ ଦିନ ଆମକୁ ଆମେ ବି ନିଜ ଗୋଡରେ ଠିଆ ହବୁ ହେଲା ଦି ପଇସା କେମିତି ରୋଜଗାର କରିବା ବାପା ଖାଇବା ପିଇବା ଦବା ତାଙ୍କୁ ବୁଢା ବୟସରେ ତାଙ୍କୁ ର ମାନେ ସାହାରା ହେଇକି ଆମେ ରହିବା ଆଉ ଦି ପଇସା ଭାଇ ରୋଜଗାର ନ ଆଜିକାଲି ସମୟ ଯେମିତି ପଇସା ନହେଲେ ଭାଇ କିଛି ହେଇପାରିବନି। ରୋଜଗାର କରଛି ଯାହାହଲେ ବି ଦି ପଇସା ରୋଜଗାର ସେମିତି ଭାବିବାକୁ ତ ପଡୁଛି ଭାଇ କଣ କରିବା କୁହ? ହଁ ଭାବିଲେ ନ ଚଳେ ଲାଗୁଛି ପଢାପଢି ଭାଇ ଚାଲେ ମୋର ତ ଘରେ ଭାଇ ଆଉ ମା ଦି ଜଣ ଯାକ ଜବ୍ କରନ୍ତି। ଦେଖିଲା ବେଳକୁ ସେତିକି ବିଶେଷ କିଛି ଆର୍ଥିକ ପ୍ରୋବ୍ଲେମ ଆମର ନାହିଁ। ନାହିଁ ତା ମାନେ ନା ଦେଖିବା ପଢାପଢି ତ ଚାଲିଛି ଆଜ୍ଞା ସେଥେରେ କିଛି ଗୋଟେ ହେଇ ଦି ଗୋଟେ ବାପା ମାଙ୍କ ସେବା କରିି ଉଁ ତାପରେ ଉଁ ଯୋଉ ଗାଁ ପ୍ରତି ବି ଭାଇ ଆମେ କିଛି କରିବା ଗାଁ ର ଉନ୍ନତି
ହୁଁ ଭାଇ ଠିକ୍ ସେଇଟା ତ ଗାଁ ପାଇଁ ତ କିଛି କରିବା ସେଗୁଟେ ସୌଭାଗ୍ୟ ଗୁଟେ ହୁଁ।
ହୁଁ।
କରିପାରିବା ସେଇଟା ତ ଗୋଟେ ସୌଭାଗ୍ୟ। ମାନେ ଏବେ ଗାଁ ପାଇଁ ବି କିଛି କଲ ନାଇଁ ତାଙ୍କ ପୁଅ ସେମିତି କରିଛି ମାନେ ବାପା ମା ନାଁରେ ବି ରହିବ ଗାଁ ର ନାଁ ବି ରହିବ ଭାଇ। ବୋହୁତ କିଛି ର ଖାଲି ଗାଁ ର ନାଁ ରହିବନି ଘର ସ-ସମସ୍ତଙ୍କ ଗାଁ ର
ସମସ୍ତଙ୍କ ସମସ୍ତଙ୍କର ଭାଇ
ହୁଁ।
ଖୁସି ଲାଗେ ଭାଇ ଯେ ମାନେ ଦେଖ ଉଁ ନିଜର ଗୋଟେ ବ ବ ନାଇଁ ସେ ସିଏ ସେମିତି କରିପାରିଛି ମାନେ ଲୋ ଲୋକ ବି କହିବେ ଯେ ଆମର ଦେବୀ ବାପା ବାପା ମା ନାଇଁ ଦେଖ ସେ ଚାକିରି କରିକି ମାନେ କେବଳ ନିଜ ସ୍ୱା ର୍ଥ କରିବ ଗାଁ ରେ ଏ ଅସୁବିଧା ଥିଲା ଏ ଅସୁବିଧା ପାଇଁ ବି ସେ ସାହାଯ୍ୟ କଲା ତାପରେ ଗାଁ ଗହଳିରେ ଭାଇ ସେମିତି ଯାହାର ବି କିଛି ଅସୁବିଧା ହୁଏ ଅନ୍ୟମାନେ ବି ହା
ହୁଁ ଅନ୍ୟମାନେ ହାତ ବଢେଇ ଦିଅନ୍ତି। ଜ-ଜଲ ହଁ ଭାରି ସେଇଟା ତ କହିବାକୁ ଗୁଡ୍ ମର୍ଣ୍ଣିଙ୍ଗ।
ହୁଁ ହୋଉ ଖୁସି ଲାଗିଲା ଭାଇ ତମ ସହିତ କଥା ହେଇକି
ଆଉ ଧନ୍ୟବାଦ ଭାଇ।